ହାଲ୍ ଦିଦି କଣ କରୁଚନ୍ତି?
ଏଇଠି ଇଏ ଟିକେ ବୁଲୁଥିଲି ଆଉ।
ଆଉ ଭଲରେ ଅଛନ୍ତି? ଏବେ କଣ କେମିତି ସବୁ ଚାଲିଚି?
ହଁ ଏବେ ଚାଷ ଫାସ ଏବେ ଭଲ ଚାଲିଚି ବର୍ଷା ଟିକେ ହେଲା ଠାରୁ ଟିକେ ଚାଷୀ ମାନେ ବିଲବାରି ର
ଗତଲ ବ
ସୁବିଧା ବାପା ଘର ଘରେ ବାପା ମା ବାପା ହେରିକା ଟିକେ ଆଗେ ଟିକେ ଟେନ ଚିନ୍ତାରେ ଥିଲେ। କେମତି କଣ ହବ ଚାଷ ବାସ? କି ମାନେ ପାଣି ଫାଣି ବର୍ଷା ନଥିଲା ପାଣି ନଥିଲା ଟିକେ ଟେନସନରେ ଥିଲେ ଯେତେବେଳେ ବର୍ଷା ହେଲା ବର୍ଷା ହେଇ ସାରିଲା ପରେ ବାପା ବାପା ହେରିକାଙ୍କୁ ଟିକେ ଭଲ ଖୁସି ଲାଗୁଚି କି ଯାହା ହଉ ଟିକେ ଫସଲରେ ଲାଭଦାୟକ ଲାଭ ପାଇଲେ।
ଆଉ କଣ କଣ ସବୁ ଚାଷ ହେଇଚି ଦିଦି?
ଚାଷ ଧାନ, ମୁଗ, କୋଳଥ।
ଭଲ ଏଇନା ଖାଇ ପିଇ ଏଞ୍ଜୟ କରିବେ।
ହଁ ଖାଇ ପିଇ
ଆଉ କଣ ସବୁ ଛୋ ସ୍ମୃତି କହିଲେ କଣ କଣ?
ଛୋଟବେଳର ଛୋଟବେଳରେ ଆମେ ଯୋଉ ସାଙ୍ଗସାଥି ମିଳିମିଶି ଯଉ ମ ବୁଲିବା ପାଠ ପଢ଼ିବା, ଖାଇବା, ଖେଳିବା ବଡ଼ ହେଲା ପରେ ସେ ଖୁ ପଇସା ଅଛି ଧନ ସବୁ ଅଛି। ପଇସା ଅଛି ସେଇ କିନ୍ତୁ ଛୋଟବେଳର ସେ ସ୍ମୃତି ଖୁସି ସେଗୁଡ଼ା ସବୁ କିଛି ବି ମିଳୁନି କିନ୍ତୁ ସେତେବେଳେ ସେଥେରେ ପଇସା ନଥିଲେ ବି ଟିକେ ହଇରାଣ ହେଲେ ମଧ୍ୟ ସେତେବେଳେ ସବୁ ମଧ୍ୟ ଆମକୁ ମାନେ ଆମ ପାଖରେ ଲାଗୁଥିଲା ଯେ ସେତେବେଳେ ଗୋଟେ ଜୀବନ ଅଛି। କିଛି ଗୋଟେ ବହୁତ ଖୁସି ଲାଗୁଥିଲା ସେତିକିବେଳେ। କିନ୍ତୁ ଆଜି ସେଗୁରା କି କିଛି ବି ଲାଗୁନି ଆମ ଆଜି ଆମ ପାଖରେ ସବୁ ଥାଇ ପାଠ ସାଠ ପଢ଼ି ଚାକିରି ବାକିରି କରିକି ମଧ୍ୟ ଆଜି ଲାଗୁଚି କିଛି ନାହିଁ।
ଆଜ୍ଞା କଣ କଣ ସବୁ ଖେଳନ୍ତି? କଣ କଣ ଖେଳ?
ଛୋଟବେଳେ ଲୁଚକାଳି, ଗୋଡାଗୋଡି, ସାଙ୍ଗସାଥି ମିଶିକି ଯୋଉ ଖେଳର ମଜା ପୁରା ଅଲଗା ପ୍ରକାର। ଖେଳ ଲୁଚକାଳି, ଲୁଚକାଳି, ଗୋଡା ଗୋଡ଼ି। ଦି କିତି କିତି ସବୁ ଆମେ ସାଙ୍ଗସାଥି ମିଶିକି ଖେଳୁ ଆଉ ବହୁତ ମଜା ହୁଏ।
ଆଜ୍ଞା ଆଉ ଆଜି କଣ କଣ ଖାଇଚନ୍ତି?
ଆଜି ଘରେ ମୁଁ ଖାଇଚି ଭାତ, ଡାଲି। ଆଉ କଲରା ଭଜା ଆଉ ଛତୁ ଆଉ ଶାଗ ଭଜା। ସବୁଖାଇଚି ଆଜି ଘରେ। ଆଉ ତମେ କଣ ଖାଇଚ?
ମୁଁ ଆଜି ଭାତ ଡାଲି ଛତୁ ଖାଇଚି। ପନିର୍ ବହୁତ ଜିନିଷ ଖାଇଚି, ଆଉ ଆପଣ? ହୁଁ ଆପଣଙ୍କ କେତେଟା ପିଜୁଳି ଗଛ ଅଛି?
ପିଜୁଳି ଗଛ ଆମର ଦିଟା ଅଛି। ମାଆ ଗୋଟେ ଲଗେଇଚନ୍ତି ବାରିଆଡେ ଆଉ ଗୋଟେ ଦାଣ୍ଡରେ ଦାଣ୍ଡ ସାଇଡରେ ଗୋଟେ ଅଛି। ଗୋଟେ ଗଛରେ ଭଲ ପିଜୁଳି ହଉଚି। ଗୋଟେ ଗଛରେ ବଡ ବଡ ଟିକେ ପିଜୁଳି ହଉଚି। ଆଉ ଗୋଟେ ଗଛରେ ହଉଚି ଗୋଟେ ପୋକ ବାଲା ହଉଚି। ଆମେ ସେଇଆକୁ ସମେସ୍ତେ ଟିକେ ଟିକେ ଖାଉଛୁ ଆଉ ଯାହା ଗାଁଖ ଘର ପାଖ ଲୋକଗୁରା କିଛି ନଉଛନ୍ତି ଆଉ।
ଦିଦି ତମ ଗାଁରେ କେତେ ଲୋକ ରୁହନ୍ତି?
ଆମ ଗାଁରେ ପ୍ରାୟ ତିନିଶରୁ ପାଁଶ ପାଖାପାଖି ଲୋକ ରୁଅନ୍ତି ଆଉ ତୁମ ଗାଁରେ କେତେ କଣ ଲୋକ ରୁଅନ୍ତି?
ଆମର ପାଆଁଶ ରୁ ହଜାର ଭିତରେ ଲୋକ ରୁହନ୍ତି।
ଆଉ ତମ ଗାଁରେ ଆଉ ତମ ଗାଁରେ ଲୋକ କେମିତି? କେମତି କଣ ସବୁ ମିଳିମିଶି ଚଳନ୍ତି ବାର ମାସରେ ତେର ପର୍ବ କେମତି ପାଳନ କରନ୍ତି?
ଆମ ଗାଁ ରେ ବାର ମାସରେ ତେର ପର୍ବ ବହୁତ ଧୁମଧାମ ରେ ପାଳନ ହୁଏ ଖାସ କରି ରଜ, ହୋଲି। ରାକ୍ଷୀ ପୂର୍ଣ୍ଣିମା ଏମିତି ବହୁତ କିଛି ଭଲ ଭାବରେ ପାଳନ ହୁଏ, ଆଉ ଲୋକମାନେ ବି ବହୁତ ଏଞ୍ଜୟ କରନ୍ତି ମଜା ମସ୍ତି ହୁଏ‌ ଆପଣ
ହଁ ଆମ ଗାଁରେ ବି ବହୁତ ପର୍ବପର୍ବାଣି ଗାଁ ଲୋକ ମାନେ ମିଳିମିଶି ପାରନ୍ତି ଯେମତି ରଥଯାତ୍ରା ବି ହେଇ ସ୍ନାନ ପୂର୍ଣିମା ଏବେ ଠାକୁରଙ୍କ ର ହେଲା, ଆମ ଆମ ଗାଁରେ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କର ବଡ଼ ମୂର୍ତ୍ତି ଅଛି। ତାଙ୍କୁ ଆଣିକି ଆମର ଯୋଉ ଛୋଟ ଛୋଟ ଛୁଆ ବଡ ଛୁଆ ସବୁ ମିଶିକି ମିଳିମିଶିକି ଗୋଟେ ମାନେ ଏ ମାନେ ଏମ୍ ଠାକୁରଙ୍କର ଯୋଉ ଉପରେ ଗୋଟେ ଠାକୁରଙ୍କର ଚଉପାଢି ଅଛି ଉପରେ ବସି ସ୍ନାନ ପୂର୍ଣ୍ଣିମା ରେ ଭଲ ସେ ଗାଧିେଇ ଦେଲେ ଗାଧିେଇ ସାରିଲା ପରେ ଠାକୁରଙ୍କ ର ଅଇନା ଯେମିତି ନୀତି ନିୟମରେ ତାଙ୍କ୍ ଠାକୁରଙ୍କୁ ଜର ହବ ସେମତି ଠାକୁର ରହିବେ ଏଇନା। ତାପରେ ରଥଯାତ୍ରାରେ ସାଙ୍ଗସାଥି ସବୁ ମାନେ ଭାଇ ବନ୍ଧୁ ଆମ ଗାଁ ଲୋକ ସବୁ ମିଳି ମିିଶିକି। ଠାକୁରଙ୍କର ଗୋଟେ ରଥ ତିଆରି ହୋଇଛି ସେଥିରେ ଠାକୁର ପ୍ରଭୁ ଜଗନ୍ନାଥଙ୍କୁ ବସେଇବେ ତାପରେ ଆମେ ସବୁ। ଗାଁରେ ପୁଅ ଝିଅ ପାଖଆଖ ଗାଁର ଲୋକ ଆସିବେ ଆମେ ଠାକୁରଙ୍କ ରଥଯାତ୍ରାରେ ରଥ ଟାଣିକି ଠାକୁରଙ୍କୁ ରଥଯାତ୍ରା ରେ ନବୁ ଟାଣିକି ତାଙ୍କ ମାଉସୀ ମା ମନ୍ଦିର ଆମ ପାଖରେ ଏଇଠି ଘର ପାଖରେ ଗୋଟେ ବଡ଼ ଘୂମିର ମନ୍ଦିର ଅଛି ସେଇଠି ତାଙ୍କୁ। ତାଙ୍କ ମାଉସୀ ମା ମନ୍ଦିରକୁ ସେଇଠି ଟାଣି ଟାଣି ଠାକୁରଙ୍କ ପାଖକୁ ନେଉ, ଆଉ ତମର ଦେହ କେମିତି ଅଛି?
ମୋ ଦେହ ବି ବହୁତ ଭଲ ଅଛି ଆଉ ଦିଦି ଆପଣ କେମିତି କଣ ସବୁ ଠାକୁରଙ୍କୁ ବିଶ୍ଵାସ କରନ୍ତି କେମିତି ସେବା କରନ୍ତି।
ତ ମୁଁ ଠାକୁରଙ୍କୁ ବହୁତ ମାନେ ବହୁତ ବିଶ୍ଵାସ କରେ। ତାଙ୍କ ସେବା ମତେ କରିବାକୁ ବହୁତ ଭଲ ଲାଗେ ମାନେ ବିଶ୍ୱାସ କରିବନି। ମୁଁ ଯେତିକି ଠାକ ଠାକୁରଙ୍କୁ ମାନେ। ମାନେ ଯେତିକି ଲୋକଙ୍କୁ ବିଶ୍ୱାସ କରିବିନି ମୁଁ ସେତିକି ଠାକୁରଙ୍କୁ ମୁଁ ବିଶ୍ୱାସ କରେ। କାରଣ ମତେ ଯେତେବେଳେ ଯାହା ଦରକାର ହେଇଛି ଯାହା ମାଗିଛି ମୋତେ ସାତେ ବେଳେ ଠାକ ଠାକୁରଙ୍କୁ କହିବି କି ପ୍ରଭୁ ମୋ ଏଟା ଦରକାର ସେଟା ଦରକାର ମାନେ ମତେ ଲାଗେ କି ଫିଲ୍ ହୁଏ କି ତାଙ୍କ ପାଖରେ ମୁଁ କହିଲା ଦିନୁ ମୁ ସବୁ ସକ୍ସେସ୍ ହେଇ ମାନ ମିଳିଯାଉଛି ଯୋଉଗୁଡା ‌ସବୁ। ଯେମିତି ଇଏ ଦି ତିନି ଦିନ ମାନେ ଏମତି ମାନେ ଏମତି ସିଚୁଏସନ ମୁଁ ପଡିଥିଲା ଗୋଟେ ଟାଇମରେ ଲାଗିବ ମୁଁ ବହୁତ ହଇରାଣ ହୁଉଛି। ତାଙ୍କୁ କହିବି ସେ ପ୍ରଭୁ ମତେ ଏଇଟା ଇଏ କର ସେ ମତେ ବହୁତ ହେଲ୍ପ କରନ୍ତି ମାନେ
ମିଛ ଦୁନିଆରେ କେହି ନି ଏ ମିଛ ଦୁନିଆରେ, କେହି ନିଜର ନୁହଁ ଓନ୍ଲି, ପୁରା ଠାକୁରଙ୍କୁ ବିଶ୍ୱାସ କରିବ ସବୁ ଭଲ,।
ହଁ,।
ଆଉ ବାପା, ମାମା କେମିତି ସବୁ ଅଛନ୍ତି?
ବାପା, ମା ବହୁତ ଭଲରେ ଅଛନ୍ତି। ଆଉ ତମ ଘରେ କେମିତି କଣ ଅଛନ୍ତି?
ଆମ ଘରେ ଜେଜେ, ବାପା, ମାମା। ମାମା, ବାପା, ସବୁ ଭଲରେ ଅଛନ୍ତି। ଆପଣଙ୍କ ପରିବାର ରେ କେତେ ଜଣ ସଦସ୍ୟ ରହନ୍ତି?
ଆମ ଘରେ ପଚିଶ ଜଣ ସଦସ୍ୟ ରୁହନ୍ତି। ଆମ ଘରେ ବାପା, ମାଆ, ଦାଦା, ଖୁଡ଼ି, ବଡ଼ା ବା ବାପ, ବଡ଼ବୋଉ, ସମସ୍ତେ ମୋ ଭାଇ ଅଛନ୍ତି। ବଡ ବାପାଙ୍କ ପୁଅ। ତ, ମିଶିକି ଆମେ ପଚିଶ ଜଣ ଭଳିଆ ରହୁ। ମିଳିମିଶିକି ରହୁ, ମିଳିମିଶିକି ଖାଉ। ମିଳି ମିଶି ମଜା, ମସ୍ତି ସବୁ କରୁ ଭଲ ସେ ମାନେ, ସବୁ ମିସ୍ତେ ମିଳିକି ରହୁ ଆଉ ଖୁସିରେ ଆଉ ଆଉ‌।
ଆଜ୍ଞା। ଆପଣଙ୍କ ଗାଁରେ, ଟୋଟାଲି ମିଶିକି କେତେଟା ଗଛ ଅଛି?
ଟୋଟାଲି, ସେମିତି କଣ ଦିଦି ଗଣି ହବ। କେଜାଣି ଗଛ କଣ ମୁଁ ଗଣିପାରିବି। କେତେ ଏଭବ ନିହାତି ହଜାର, ଦେଢ ହଜାର, ଦି ହଜାର, ପାଖାପାଖି ଗଛ ହବ। କି, ବେଶି ହେବ ଆହୁରି।
ଆପଣଙ୍କ ଅଧିକ ମାତ୍ରାରେ କଣ ଚାଷ ହୁଏ। ଆପଣଙ୍କ ବିଲ, ବାଡି,
ଆମ, ବିଲ ବାଡିରେ ଅବିକା ଏ ଅଧିକା ହୁଏ। ଧାନ ଚାଷ ଗୁଡା ଲୋକ ବହୁତ କରନ୍ତି, ଆମ ଗାଁ ରେ। ଧାନ ଚାଷ ବହୁତ କରନ୍ତି, ତା ସହିତ ବହୁତ ମାନେ ପନିପରିବା ଚାଷ ମଧ୍ୟ ଫସଲ କରନ୍ତି। ଖାଇବା ପାଇଁ, ଆଉ ପିଆଜ, ରସୁଣ, ବର୍ଷ ସାରା ରଖି ଆଳୁ, ଛଅ ମାସ ଦିଇ, ତିନି ମାସ ରଖିକି ଖାଇବା ପାଇଁ କରନ୍ତି। କିନ୍ତୁ ଏବେ ଜହ୍ନି, କାକୁଡି, ଭେଣ୍ଡି, ଏଗୁଡା ସବୁ ଘରେ ଲଗା ହେଇଚି। ଖାଇବା ପାଇଁ। ଆଉ ବାକି ରହିଲା, ଧାନ ଚାଷ ତ ହେଇଛି। ମୁଗ, କୋଳଥ ହେଇଥିଲା ଆଉ ଆଉ ତମର କଣ ହୁଏ?
ଆମର ବି, ଜହ୍ନି, ଧାନ, ଗହମ, ମୁଗ, ଏସବୁରେ ଅନ୍ୟ ବହୁ ଚାଷ ହୁଏ। ଆମର ଏଠି ଗାଡ଼ିଆ, ନଈ, ପୋଖରୀ, ପୁରା ବହୁତ ଭରପୂର୍ଣ୍ଣରେ ରହିଚି।
ତୁମ ଋତୁ ଭିତରୁ କୋଉ ଋତୁ ବେଶୀ ଭଲ ଲାଗେ?
ମତେ ଶୀତ ଋତୁ ଭଲ ଲାଗେ। କାରଣ, ସେ ଋତୁରେ ବହୁତ ପ ସେ ଋତୁରେ, ବହୁତ ପନିପରିବା ହୁଏ। ଖରା ହୁଏନି, କି ବର୍ଷା ହୁଏନି। ସେ ବହୁତ ଶୀତ ଲାଗେ ତ ବହୁତ ଭଲ ଲାଗେ। ଆପଣଙ୍କୁ?
ମତେ ଶୀତ ଋତୁ ଭଲ ଲାଗେ ବହୁତ୍ କାହିଁକି ନା ଟିକେ ଶାନ୍ତିରେ ଶୋଇବ ମଣିଷ। ତାପରେ, ଟିକେ ଛୋଟ ଦିନ ହେଇଥାଏ, ବେଶୀ ଖରାରୁ ଖରା ହୁଏନି, ବେଶୀ ବର୍ଷା ହୁଏନି, ମାନେ ଏଥିରେ ସବୁ, ମାନେ, ମାନେ କଣ କହିଲେ, ବୁଲା ବୁଲି କରିବାକୁ ଭଲ ଲାଗେ। ସବୁ ଖେଳିବାକୁ ଭଲ ଲାଗେ ଠାକୁ ମାନେ ସେଥିଲାଗି ସବୁଠୁ ଭଲ ଲାଗେ। ଆଉ ହୁଁ ତମର ଘରେ କଣ ଚାଷ, ଫାସ କରାଯାଏ?
ଆମର ଭେଣ୍ଡି, କା କାକୁଡ଼ି, ଭେଣ୍ଡି, କାକୁଡ଼ି, ଜହ୍ନି, କଲରା, ଧାନ ଇତ୍ୟାଦି। ଆପଣଙ୍କର, ଆପଣଙ୍କୁ ଖାଇବାକୁ କଣ ଭଲ ଲାଗେ?
ମତେ,। ମତେ ଛତୁ ଖାଇବାକୁ ବହୁତ ଟିକେ ଭଲ ଲାଗେ। ଆଉ। ଆଉ, ଆଉ, ମତେ ପନିପରିବା ବି ବହୁତ ଖାଇବାକୁ, ଫଳ, ଫଳ ହରିକା ବି ବହୁତ ଭଲ ଲାଗେ ଖାଇବା ପାଇଁ
ଆଉ, ମୁଁ ଶୁଣିଲି ତମେ ତ ବେଶୀ ରାଗୁଚ।
ହ୍ୟାଲୋ। ହଁ, ମତେ ବହୁତ ଭଲ ଲାଗେ।
ମୁଁ ଶୁଣିଲି ତମେ ବେଶି ରାଗୁଚ?
ନାଇଁ, ନାଇଁ, ମୁଁ ରାଗିନି। ମୁଁ ବହୁତ୍ କମ ରାଗେ।
ସେ ସୁଣିଆକୁ ପାଇଲି ଆଉ
ନା ମୁଁ ବହୁତ କମ ରାଗେ ମୁଁ ରାଗେନି ତମକୁ ଯଦି ଶୁଣିବାକୁ କୋଉଠି ପାଇବ? କଣ ଲାଗୁଚି ତୋଟେ କହିଦେଇଛ?
ଆଉ ଆପଣ କିଛି ପଶୁ ପକ୍ଷୀକି ଦେଖିଛନ୍ତି?
ହଁ ମୁଁ ବହୁତ ଦେଖିଛି।
କଣ କଣ ଦେଖିଛ ଯେ
ହାତୀ ବାଘ ଭାଲୁ।
ପଶୁ ପକ୍ଷୀ ଭିତରୁ କଣ ଭଲ ଲାଗେ?
ମତେ ହାତୀ ବହୁତ ଭଲ ଲାଗେ ହାତୀ ବହୁତ ଭଲ ଲାଗେ? ଆଉ ହା ଭଲ ଲାଗେ ବଡ ଜନ୍ତୁ ବହୁତ ସୁନ୍ଦର ଦେଖିବ ମୋତେ ଲାଗିଛି ସେଥିଲାଗି ମୋତେ ହାତୀ ବହୁତ ପସ ଆଉ ତୁମେ ପାଠ ପଢା ପାଇଁ ଆଗକୁ କେମିତି କଣ? ଆଗକୁ କଣ କରିବ କି ଏବେ କଣ ପଢୁଛ ଆଗକୁ କେମିତି କଣ ପଢିବା ଆଗକୁ
ମୁଁ ତ ଏବେ ସ୍କୁଲରେ ପଢ଼ୁଛି ଦିଦି ଆଉ ସ୍କୁଲରେ ପଢୁଛି ସ୍କୁଲରେ ତ ସବୁ ଅଲ ସବଜେକ୍ଟ ପଢା ହଉଛି ଆଉ ଆପଣ?
ହଁ ମୁଁ ତେବେ ମୋର ଗ୍ରାଜୁଏସନ ସରିଲା ପରେ ମୁଁ ଆଗକୁ ଗମେଣ୍ଟ ଜବ ପାଇଁ ପଢାପଢି କରିବା ପାଇଁ ଆଗକୁ ପଢୁଛି ଆଉ ଆଉ ତୁମେ କଣ କେମିତି ଭାବିଛ ଆଗକୁ କ୍ୟାରିଅର ଗଢିବା ପାଇଁ
ଆଉ ରାତିରେ ସବୁ କଣ କଣ ଖାଇବ?
ଆଉ ରାତିରେ ରୁଟି, ଭାତ, ଡାଲି ବ ଏଁ ରୁଟି ଭାତ ଆଉ ଡାଲି ଆଉ ଟିକେ ମିକ୍ସଚର ଛେଚା। ଭଜା ଏଇୟଆ ସବୁ ଖାଇବି ଆଉ।
ମୁଁ ଦିଦି ଗୋଟେ କଥା ପଚାରିବି ତମକୁ କୋଉ ଜବ ବେଶୀ ଭଲ ଲାଗେ କୋଉ ଜବ?
ମତେ ମତେ ଗମେଣ୍ଟ ଜବ୍ ବହୁତ ଭଲ ଲାଗେ। ଆର୍ମି ଏଇ ସବ ଭଲ ଲାଗନ୍ତି। ଆଉ ତମେ ଆଉ ତମେ କୋଉ ଠାକୁରଙ୍କୁ ବେଶୀ ମାନ?
ମୁଁ ରାଧାକ୍ରିଷ୍ଣ।
କଣ ପାଇଁ ମାନ?
ଭଲ ଲାଗନ୍ତି ବହୁତ। ଆଉ ଆପଣ?
ହଁ ଭଲ ଲାଗନ୍ତି ଯେ କଣ ପାଇଁ ମାନେ କେମ କଣ କଣ ଗୋଟେ କଣ ଗୋଟେ କାରଣ ଥିବ ଭଲ ଲାଗୁଥିବ ନା ନାଇଁ?
ଏମିତି ଗୋଟେ ଭଲ ଲାଗନ୍ତି ଆଉ। ସେ ସବୁ କଣ କେତେବେଳେ କହିଲେ କହିବି ତାଙ୍କ ବିଷୟ ରେ। ଏବେ କହି ହବନି ମୋର ସମୟ ନାହିଁ କୁହ। କେତେବେଳେ ଗୋଟେ ଟାଇମ ହେଲେ କହିବେ ଆଉ ଏବେ ଆ ପଛ ରେ କହିବି ଏବେ ସମୟ ନାହିଁ।
ସେ ଘରେ ଡା କିଲେଣି ମୁଁ ରଖୁଚି?
ହଁ ମୁଁ ରହୁଛି।
ସିକ୍ ରଖ।